ହ୍ୟାଲୋ।
ହଁ କଣ କରୁଛନ୍ତି?
କଣ କରିବି ଏଇଠି ସବୁ କାମ ସରିଲା। ପିଆ ପିଆ ସରିଲା ବର୍ତନ ବର୍ତନ ଧୁଆ ଦେଇ ହେଇଗଲା। ଆଉ। ଦଶଟା ତ ବାଜିଛି ମୁଁ କିଲ ଶୋଇବି କଣ ଟିକେ ସାଙ୍ଗମାନାନଙ୍କ ସହିତ ଟିକେ ଗପି ଦେ ହଁ।
ଥଣ୍ଡା କରିଦବା।
ମୁଣ୍ଡ ଟା ଥଣ୍ଡା କରିଦବା ଏମିତିରେ ତ କାମ ଜଞଜାଳ। ଟିକେ ଫ୍ୟାମିଲି ମେମ୍ବର ସହିତ ସାଙ୍ଗ ମଙ୍କ ସହିତ ଟିକେ ଗପି ବିହେଉ କନି ଟିକେ ହଁ ଟିକେ ସାଙ୍ଗମାନଙ୍କ ସହିତ ଗପି ଦେବା ଟାଇମ ଅଛି।
ହୁଁ ଦଶଟା ତ ଏବେ ହେଇଥିବ ଆଉ। ଶୋଇଲା ବେଳକୁ ଯା ହେେଲେ ବି କଣ ପଡୁ ପଡୁ ନି
ନିଦ ହେଇଯିବ କି ତାପରେ ଛୁଆ ବି ପଢୁଛି ତାର ପ୍ରୋଜେକ୍ଟ କରୁଛି ନା।
ହୁଁ।
ଟୋଟା।
ଛୋଟଟା ର କେତେ କ୍ଲାସ କି?
ଫୋର୍ କ୍ଲାସ।
ଫୋର୍ ର୍ଥ କ୍ଲାସ ନାଁ ଭଲ ପଢ଼ୁଛି।
ହଁ ପଢୁଛି ଟିକେ ଚଗଲା ହଉଚି ଆଉ।
ହଁ ଛୋଟ ଛୁଆ ଟିକେ ଦୁଷ୍ଟ ହେବେ ବଡ ହେଲେ ଠିକ ହେଇଯିବ।
ଶନ୍ତିତା ବାପା।
ହୁଁ।
ଆର ବର୍ଷକୁ ଦେଖିବେ ଆଉ ଯଦି ନ ଶୁଣିବୁ ଆଉ ଟିଉସନ ଫଉସନ ଦେବେ। ହୁଁ।
ହଁ ଟୁସନ ହଁ ଆଉ ଟିକେ ବଡ ହେଇଗଲେ
ହେଲେ ଟିଉସନ ଦେବେ ହଁ ଶୁଣନି।
ହଁ ଖିଆ ପିଇଆ ସବୁ ସରି ଗଲାଣି?
ହଁ ଖିଆ ପିଆ ସରିଲା ତ ଆସିଲି। ଆଉ ତମର?
ହଁ ଆମର ବି ସବୁ ସରିଗଲା ବସିଛି ବାସନ ଫାସନ ସବୁ ଧୁଆ ଧୋଇଇ ସରିଲାଣି ବସିଛି ଆଉ।
ଆଉ ରୋଷେଇ କଙ୍କରଥିଲା।
ରୋଷେଇ ଆଜି ସକାଳେ ପନିର ତରକାରୀ ଥିଲା ତ। ଆ ଖାଲି ପିଠା କରିଥିଲି ମାଣ୍ଡିଆ ପିଠା କରିଥିଲି ଆଉ।
ଓହୋ ପନି ତରକାରୀ କଣ ସାଧାରେ କରିଥିଲେ।
ହଁ ଆମର ତ ଜୟଗୁରୁ ଦୀକ୍ଷା ନେଇଛୁ ନା। ତ ଆମର ବିନା ପିଆଜ ରସୁଣ।
ଆଗେ ଘାଣ୍ଟ ଫାଣ୍ଟ ତ ସବୁ କରୁଥିବେ?
ହଁ ହଁ ସବୁ ବିନା ପିଆଜ।
ମିକ୍ସ କହିଲେ ପନିର ବାଲା ମିକ୍ସ ନାହିଁ ଯେମିତି ଘାଣ୍ଟ ଦେଶୀ ଘାଣ୍ଟ ଯୋଉଟା।
ହୁଁ ହୁଁ ସେଇଟା ବି ବିନା ବିନା ପିଆଜ ରସୁଣରେ ହୁଏ ମସଲା ସେମ୍। ଖାଲି ସେଇ ପରିବା ସବୁ ଯୋଉ ମାନେ ମିକ୍ସ ଭେଜରେ ଯୋଉ ପରିବା ଗୁଡା ଛଣା ହୁଏ ଏଇ ପରିବା ଗୁଡା ଛଣା ହୁଏନି।
ଛଣା ହୁଏନି ଆଧିରେ ପଡେ ଇଏ ଆଉ କୁ ଯେମତି ମଟର ଚ ହଁ।
ବୁଟ, କାବୁଲି ବୁଟ ମଟର ଆଉ ସେ ଯୋଉ ଲାଲ ଚଣା।
ହାଁ ସେଇଗୁଡାକ।
ସେଇଟା ଆଉ ଇଏ ପଡବ ଗଜାମଗ ପକେଇଲେ ବି ଆହୁରି ଟେଷ୍ଟ ଲାଗିବ। ଆଉ ଏଥିରେ କଖାରୁ ଟା ଆଡ ହୁଏ ଆଉ କଖାରୁ ବାଇଗଣ ଟା ଆଡ ହୁଏ ଆଉ।
ହଁ ମିକ୍ସ ତରକାରୀରେ ବାଇଗଣ କଖାରୁ ପଡେନି ଆଧିରେ ପଡେ ଆଉ।
ତାପରେ ଘାଣ୍ଟରେ ଯେତେ ପରିବା ପକେଇବ ସେତେ ଟେଷ୍ଟ ଲାଗିବ।
ସେତେ ଟଷ୍ଟ ଲାଗିବ। ମସଲା ଟା କେମିତି ବନାନ୍ତି?
ସେଇ ମସଲା ସେମ ମସଲା କାଜୁ ବାଦାମ, ଅଦା, ଜିରା ତାକୁ ଗ୍ରାଇଣ୍ଡିଙ୍ଗ କରିଦିଅ ଆଉ ଟମା ଟୋ ତାକୁ ସବୁ ଗ୍ରାଇଣ୍ଡିଙ୍ଗ କରିଦିଏ।
ବେଶୀ ଟମାଟୋ ଟିକେ ବାଟି ଦିଅ ବୋଧେ?
ହଁ ଟମାଟୋ ଟା ଟିକେ ବେଶୀ ନଦେଲେ ବିନା ପିଆଜ ଶୁଣ ନା ସା ଟେଷ୍ଟ ଆସିବନି ସେଇଥିପାଇଁ ଦବାକୁ ପଡେ ହୁଁ। ସେ ଥିପାଇଁ ବେଶୀ ଟମାଟର ଦବାକୁ ପଡେ। ଦିଇଟା ତିନିଟା ଏମିତି ଦେଇଦେଲେ ହବ ଆଉ।
ହଁ ଗୋଟେ ବାଟି ଦୋଉଥିବ ତାପରେ ଏପ
ଉଁ ହଁ ଆଉ ଦିଇଟା ତରକାରୀ କଷିଲା ବେଳେ ପକା ହୁଏ ଆଉ। କରିନାହାନ୍ତି କେବେ?
ନାଇଁ ଏମିତି ଘାଣ୍ଟ ତ କରେନି। ଏ ମୁଁ ଏମିତି ତରକାରୀ ସନ୍ତୁଳା ଫନ୍ତୁଳା କରେ ଡାଲମା କରେ। ଆଉ ଭେଣ୍ଡି ଖଟା କରେ। ଛତୁ ଫତୁ କରେ ଆଉ ଘାଣ୍ଟ କରିନି କିନ୍ତୁ ଘାଣ୍ଟ ବେଳେ ବେଳେ ଅନ୍ତ ଘର ବନାନ୍ତି ନା ସିଏ ଦେଇଦିଏ ଏମିତି ଯେ ମୋର ପୁରା ହେଇଯାଏ ଦିଇ ଟାଇମକୁ।
ଓହୋ।
ତା ଆଖି ଟିକେ ବଡ ଥାଏ ହୁଁ ବନେଇକି ଦିଅନ୍ତି।
ଓ ହଁ ପାଖରେ ରୋହୁଚନ୍ତି ବୋଲି ଦେଇ ଦୋଉଚୁ।
ହଁ ସବୁ ଦିନ୍ ସେ-ସିଏ ସବୁ ଦେବେ ଏମନ୍ତି।
ଯା ହୋଉ ପାଖରେ ରୋହୁଚନ୍ତି ଭଲ ନା ଆଉ।
ହଁ।
ଉ ଆଉ କଣ ବନାନ୍ତି?
ଆଉ କଣ ବନାଏ ଯାହା ବନାଏ ସବୁ ସାଧାରେ ବନାଏ ଡାଲମା ସବୁ ସା ଧା ଆମର ପୋଟଳ କଷା ହେଲେ ବି ସାଧା ଆଉ ଯାହା ବି ଆମର ହୁଏ ସବୁ ତ ବିନା ପିଆଜ ରସୁଣ। ସେ ଗୋଟେ ମସଲା ସେଇ ସେମ। ମସଲା ଏକା ବନା ହୁଏ।
ଛୁଆ ତ ପିଆଜ ପିଆଜ ଫିଆଜି ଖାଇବାକୁ ମନ କରୁନି।
ନାଇଁ ସେ ମନେ କରୁନି ଘରେ ଘରେ ତ ପଷା ହୋଉନି ପିଆଜ ରସୁଣ ଆଉ ତାର ଦେଖିଲେ ସିନା ଇଚ୍ଛା ହବ ଦେଖୁ ତ ନାହିଁ ଇଚ୍ଛା ଆଉ କଣ ହବ।
ଓହୋ ଘରେ ଚାଉମିନ ମ୍ୟାଗି ସବୁ ସାଧାରଣରେ
ହଁ ସବୁ ସାଧା ବନା ହୋଉଚି ଆଉ ଟେଷ୍ଟ ବି ଲାଗୁଛି ନା ସେଥିପାଇଁ ସେ ଆଉ ବାହାରେ ଖାଇବାକୁ ଇ
ଭାଇ ଇଚ୍ଛା କନି ଏଇ ଜାଣଣିିକ ଟମାଟୋ ସସ ହେରିକା ସବୁ କ୍ୟାପ୍ସିକମ୍ ଏଇଗୁଡ଼ା ସବୁ ପଡୁଥୁବ।
ହଁ ସେଥିରେ ଖାଲି କଣ ପିଆଜ ଟା ଆଡ୍ ହୋଉଚି ଏଠି ପିଆଜ ଟା ଆଡ଼
ହଁ ସେଇ ଗୋଟେ ଜିନିଷ ଖାଲି ସ୍କେପ କରାହୋଉଚି ଆଉ କଣ କି। ଏଟା ପିଆଜ ବଦଳି ଏପଟେ ବନ୍ଧାକୋବି କ୍ୟାପ୍ସିକମ ଗାଜର ଏଇ ସବୁ ତ ପଡିଲା ଆଉ।
ଅନ୍ଧାକୋବି ତ ଟିକେ ଟିକେ ପିଆଜର ଟେଷ୍ଟ ବଢେଇ ଦୋଉଚି ଆଉ।
ହଁ ରୂପ ନେଇ ଯାଉଚି ଟେଷ୍ଟ ତ ଅଲଗା
ହୁଁ ଲୋକ ନେଇଯାଉଚି ତାକୁ ଟିକେ ଛୋଟ ଛୋଟ କାଟିକି ପକେଇଦେଲେ ତାର ଆସି ଯିବ ଟେଷ୍ଟ ଆଉ ହୁଁ। ଆଉ ଘରେ ସବୁ ଶୋଇଲେଣି ନା ଶୋଇନାହାନ୍ତି?
ହଁ ଶୋଇନାହାନ୍ତି ଟାଇମ ହେଇନି ଆଉ। ଭାଇ ମୋବାଇଲ ଦେଖୁଛନ୍ତି ଛୁଆ ବୋଧେ ପାଠ ପଢୁଚି ଆଉ।
କାଲି ସମସ୍ତଙ୍କର ମର୍ଣ୍ଣିଂ କ୍ଲାସ୍ ଥିବ।
ହଁ କାଲି ସମସ୍ତଙ୍କର ମାଣିକ୍ଲାସ ଅଛି ଛଅଟା ରୁ ଯିବାକୁ ପଡିବ।
ହୁଁ କେତେଟାରୁ ଉଠିବେ?
ଉଠିବେ ଛେମାନଙ୍କର ତ ପାଞ୍ଚଟାରେ ଉଠିଯିବେ ମୁଁ କିନ୍ତୁ ସାଢେ ଚାରିଟାରେ ଉଠିବି ଗାଁ କଣ ଟିଫିନ ବନେଇବାକୁ ପଡିବ ନା।
ହୁଁ ଛୁଆମାନଙ୍କ ପାଇଁ ଟି ଫିନ୍ ବନେଇବାକୁ ପଡିବ ପୁଣି ସବୁ ନିତ୍ୟ କର୍ମ ସାରିଲା ବେଳକୁ ତ ହେଇଯିବ ଟାଇମ୍।
କୁ ହଁ ଆମର ତ ସେମିତିରେ ବି ମାନେ ଲୋକ ଅଛନ୍ତି ନା ଏମତି ଅଗାଧୁଆ ସିଧା ଉଠିବେ ମୁହଁ ଧୋଇକି ଚୁଲି ପାଖ କୁ ପଳେଇବେ।
ଉଁ ନାଇଁ ନାଇଁ ଆମର ବି ସେମିତି ନାଇଁ ଆମର ନଗାଧେଇଲେ ପଶିବେନି।
ପଶିବନି ସବୁ ଦାଣ୍ଡ ବାରି ସବୁ ଝାଡୁ ଝୁଡା ମାରିବ ତାପରେ ଯାଇ ସେରି ରୋଷେଇ ସାଳକୁ ଯିବ। ନିଜେ ଫୁଣି ଟିକେ ଡ୍ରେସ ତ ଭଲସେ ପିନ୍ଧିବ। ତାପରେ ଏଠି କଣ ମାନେ ବାହାରେ ଅଛି ବୋଲି ନାଇଟ୍ ଫାଇଟ୍ ସବୁ ଚଳି ଯାଉଚି ବୋଲି ନାଇଟ୍ ଗଳେଇକି ରୋଷେଇ ବାସ କରିଦୋଉଚୁ ତାପରେ ଛୁଆକୁ ଛାଡି ସାଇଲା ପ ଶାଢୀ ପିନ୍ଧିକିରି ପୂଜା ପାଠ ହୋଉଚି ଆ ଉ ଏତେ ଜଲଦି ଗାଁ ମାନଙ୍କରେ କରିହବନି। ବୋହୁତ ସମୟ ଲାଗିବ। ତେଣୁ କରିରି ସେଇଟା କିଛି ବି ଗୋଟେ ମାନେ ନାଇଟି ଗଳେଇ ଦେଇକିରି ସବୁ ଛୁଆ ସ୍ୱାମୀ ଏସବୁ ଗଲାପରେ ଦେଇକିରି ଯିଏ ବି ହୋଉ ସ୍ଵାମୀ ହୋଉ ଶଶୁର ହୋଉ ଦେଢଶୁର ହୋଉ ଯିଏ ବି ସବୁ ଥିବେ ଡ୍ୟୁଟି ଯିବା ବାଲା। ସବୁ ଯାଇସାଇଲା ପରେ ନି ନିଜ କାମ କରିବୁ ଆଉ।
ବାକି କାମ କରୁଥିବେ ଆଉ ଗଲା ପରେ ପୂଜା ପୂଜି କରୁ
ହଁ ଗଲା ପରେ ପୂଜା ପୂଜି ଦୁନିଆ କାମ।
ହୁଁ କାମ ତ ଲେଡିଜମାନଙ୍କର ସରିବନି।
କିନ୍ତୁ ଫିର ବି ହଁ ସେଇଟା ଟିକେ ମାନେ ସରେନି ଆଉ ପାଞ୍ଚଟାରୁ କାଲି ତ ସାଢେ ଚାରିଟାରୁ ଉଠିବାକୁ ପଡିବ। ଛୁଆମାନେ ଛଅଟାରୁ ଛଅଟା ସୁଦ୍ଧା ଘରୁ ବାହାରିବେ ନା।
ହୁଁ ପୁରା ଛଅଟାରେ ଘରୁ ବାହାରିବେ।
ପାଞ୍ଚ ଦଶ ହେଲେ ବି ଚଳିବ ଆଉ ପ୍ରେୟାର ଟାଇମ ତାଙ୍କର ଅଛି କୋଡ଼ିଏରେ।
ଛଅଟା କୋଡିଏରେ।
ହଁ ପହଞ୍ଚିବାକୁ ପଡିବ ସାଇକେଲରେ ଯାଉଛି। ତମେ ନା ଛୁଆଗୁଡା।
ହଁ ତା ଟିକେ ଜଲ - ଯିବାକୁ ପଡୁଥିବ ରୋଡ ଭିଡ ହେଇଯାଉଥିବ ନା ରାସ୍ତା ସବୁ ଗାଡି-
ହଁ ସବୁ ତ ସେଇ ମାନେ ସେଇ ଟାଇମଟା ଟିକେ ଭିଡ ରହେ ଆଉ।
ହୁଁ ସେ ଟାଇମ ଟା ଭିଡ଼ ଟିକେ ରହିବ। ଆଉ କାଲି କଣ ନାସ୍ତା ବନେଇବେ ବୋଲି ଭାବିଛନ୍ତି ସକାଳୁ। ରାତିରେ ତ ପ୍ଲାନିଂ କରିଥିବେ ନା।
ଆଉ ରାତିରେ ହଁ କାଲି ଯେହେତୁ ସଟରଡେ ସଟରଡେ ପାଇଁ କି ହାଲକା ଫାଲକା ଥାଏ କିନ୍ତୁ ମୁଁ ଭାଇଙ୍କୁ କହିଥିଲି ମିଠା ବ୍ରେଡ ଆଣିବା ପାଇଁ। ସେ ମିଠା ବ୍ରେଡ଼ ନ ଆଣିକିରି ଏମିତି ବ୍ରେଡ଼୍ ନେଇ ଆସିଛନ୍ତି। ତାଙ୍କୁ ସେଣ୍ଡୱିଚ ବନେଇକି ଦିଆହବ ହଁ
ଓହୋ ତ କାଲି ପଠେଇଦେବେ।
ସ୍ୟାଣ୍ଡୱିଚ ବନେଇକି ଦେବି।
ଉଁ ସାଣ୍ଡିୱିଚ ବନେଇ ଆସେ ତାହେଲେ ଆପଣଙ୍କୁ କାଲି ବନେଇକି ପଠେଇଦେବେ ଟିକେ
ଆମ ତ ହୋଟେଲ ନୁହଁ ଘର କିନ୍ତୁ ଘର ଖାଇବାଟା ଭଲ।
ଘର ଖାଇବାଟା ହିଁ ବେଷ୍ଟ ହୋଟେଲରେ ଖାଇଲେ କୋଉ ତେଲ କଣ ବନଉଥିବେ ଘର ଖାଇବାଟା ହିଁ ଠିକ ଦେହ ପାଇଁ
ହୁଁ।
ଯାହା ତ ଟିଫିନ କରାହବ ରାତିରୁ ହିଁ ପ୍ଲାନିଂ ହୁଏ।
ଏହା ହ ରାତିରେ ଯେତେ ପ୍ଲାନିଂ ନ କଲେ ସଡନ କରିହବ ଥଡି ହଁ ହଁ ନାଇ ରାତିରେ ପ୍ଲାନିଂ ହୁଏ ଯେମତି ଯେଉ ବୟସ୍କ ଲୋକ ଅଛନ୍ତି ସେ ସୁଜି ଫୁଜି ଏମିତି ଖାଇବେନି ତେଣୁକରି ରୁଟି ଫୁଟି ଥିଲେ ଆମର କିଛି ଗୋଟେ ସିମେଇ ଫିମେଇ ଉପମା କରିଦେଲେ ଛୁଆ
ହୁଁ।
ବାପା ମୁଁ ଏମିତି ସବୁ ଖାଇଦଉ ଆଉ କିନ୍ତୁ ଶ୍ୱଶୁର ଖାଇବେନି ନା ତାଙ୍କ ପାଇଁ ଯଦି ରୁଟିର ବ୍ୟ - ବ୍ୟବସ୍ତା ଅଛି ତାହେଲେ ଆମେ କିଛି ଅଲଗା କିଛି ଚାମିନ୍
ଓହୋ ସେ ଖାଆନ୍ତି ନା କଣ ଗ୍ୟାସ୍?
ନାଇଁ ଏ ନାଇଁ ମୁଁ ଆରମ୍ଭ ମୁଁ ଆସିଲାଣି ଦେଖିନି କେବେ ଖାଇବା ଟା ସେ ଖାଆନ୍ତିନି
ଜଣେ ଜଣଙ୍କୁ ଭଲ ଲାଗେ।
ହଁ ଚାଉମିନ ମ୍ୟାଗି ଟମାଟୋ ସସ୍ ସେଗୁଡା ପଡିଲେବି କିଛି ଦେଖିବେ ଖାଇବେନି ସୋୟାବିନ ଫୋୟାବିନ୍।
ହୁଁ ଆଗକାଳିଆ ଲୋକମାନେ ବି ଏଇସବୁ ଖାଇବାକୁ ପସନ୍ଦ କରୁନାହାନ୍ତି। ସେମାନଙ୍କର ରୁଟି ଫୁଟି ହେଲେ ଠିକ ଆଜିକାଲି ପିଲା ପାସ୍ତା ମ୍ୟାଗି ଏସବୁ ଖାଇବେ।
ଏସବୁ ପସନ୍ଦ କରନ୍ତି ଆଉ ଚକୁଳି ମ୍ୟାଗି
ହୁଁ ଏଇ ସବୁ ଯେତିକି ଚଟପଟି ଜିନିଷ ସବୁ
ଚଟପଟ କି କିନ୍ତୁ ସୁର ଚକୁଳି ଫକୁଳି ଖାଇବାକୁ ଭଲ ପାଆନ୍ତି
ହଁ ହଉ ରଖୁଛି ଆଉ ଯାଉଛି ଶୋଇବୁ ଆଉ।
ହୋଉ ହୋଉ ଠିକ ଅଛି ବାଏ।